ହ୍ୟାଲୋ ହାଲୋ ହଁ ହଁ ଅପା। ଜୟ ଗୁରୁ।
ହଁ।
ଆଉ କଣ କରୁଥିଲୁ ଖାଇସାରିଲୁଣି?
ହଁ ଖିଆ ପିଆ ସରିଲଣି ଆମେ ଟିକେ ଗାଁକୁ ଆସିଛୁ ତ।
ହୁଁ ହୁଁ।
ଆଉ ମାମୁ ଘରକୁ ଯାଇଥିଲୁ ସେଇଠିକି କହିଲେ ଖାଇଦେଇକି ଯା ଆଉ।
ହୁଁ ହୁଁ ହୁଁ।
ସେଇଠି ଖାଇ ଦେଇେଇକି ଆସିଲୁ ଆଉ। ହଁ।
ହୁଁ ହୁଁ।
କହିଲେ ତ କିଛି କାମ ନାହିଁ ଚାଲ ଆସିବା ଆଉ।
ହୁଁ ହୁଁ। ହଉ ଭଲ ହେଲା। ଆଉ ସେଇଠି ମାମୁଁ ଘର ତୋର ପାଖରେ?
ହଁ ହଁ ହ।
ହୁଁ ହୁଁ। କାହାକୁ ନେଟୱାର୍କ ଭଲ ରହୁଚି ନା?
ହଁ ଆସୁଚି ତ ଏଇ ଏଇ ଟା ଆସୁଚି ଭଲ ଆଉ କିଛି ଆସୁନି।
ଓହୋ। ଆମ ଗାଁକୁ ନେଟୱାର୍କ ମାନେ ଫାଇଭ୍ ଜି ଯାଇନି ଖାଲି ଫୋର୍ ଜି ଯାଉଚି।
ହଁ ସେଇଟା ଫୋର ଜି ଫାଇଭ୍ ଜି ଚାଲୁନି।
ଓହୋ ମୁଁ ଫୋର୍ ଜି ଚାଲୁଚି ନା?
ହୁଁ।
ହୁଁ।
ଆଉ?
ଆଉ କଣ ଖାଇ କଣ ହଁ ମୁଁ ଖାଇ ସାରିଲୁଣି ଆମେ ଆଉ। ଗୁଡୁଲି ତାର କଣ ପାସ୍ତା କରୁଚି କାଲି ନେଇକି ଯିବ ସ୍କୁଲ ତ। ଲା ସକାଳ ସାତଟାରେ ଯାଉଚି ସ୍କୁଲ।
ହଁ ମୁଁ କ ଶୁଣିଥିଲି ସେ କୋଉଠି
ହୁଁ ହୁଁ ହୁଁ ଏଇଠି ବ୍ରାଇଟ ଫ୍ୟୁଚର ସ୍କୁଲ ରେ ପାଇଚି। ହୁଁ ଏଇ ଯାଉଚି ସାତ ଟଙ୍କା ସାତ ସାତଟାରେ ଯାଉଚି ଦିଟାରେ ଆସୁଚି। ରାତିରେ କରିଦଉଚି ସକାଳ ତ ତାକୁ ତ ଉଠ ପିବା ଟିକେ କଷ୍ଟ ସେଇଥିପାଇଁ ସକାଳୁ ଇଏ କରିପାରୁନି ଆଉ।
ହଉ ସେ ଅଭ୍ୟାସ ହେଇଗଲେ ହେଇଯିବ ଯେ।
ହୁଁ ହୁଁ।
ଆଉ ତମ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି।
ଆଉ ଗୋଡ?
ଗୋଡ ଭଲ ଅଛି। ଏବେ ଗୋଡ ପୁରା ଶୁଖି ଯାଇକି ପୁରା ପ୍ଲେନ ହେଇଯାଇଚି।
ହୁଁ। ଏବେ ଥରେ ଦାଦା ତମ ଘରେ କୋଉଦିନ ଆସିଥିଲେ? ହ ଦେଖାଇଥିଲେ ଯେ ମତେ କହିଲେ ଆବେ ତମେ ଦି ଜଣ କୁଆଡେ ଆଇଚ? ଏମିତି କଣ ସଜ ଜ ହେଇକି ତମର ତ ବାହାଘର ନୁହଁ।
ମୁଁ ଆଉ ଗଲିନି। ମୁଁ ଯୋଉ ଗରମ ହଉଥିଲା, ମୁଁ କହିଲି ବୋପା ମା ମୁଁ ଯିବିନି। ଏଇ ଗରମରେ। ମୋର ମୁଁ ଘରେ ଖାଇଦେଲି। ମୁଁ ଆଉ ଗଲିନି ମତେ କହିଲ ତୁ ଭାରି ଚାଲକ ନା? ତୁ ବି ହେଲେ ତୁ ଆମକୁ ତଡି ଦେଇକି ତୁ ନିଜେ ରହୁଚୁ ଘରେ। ଖାଇବୁ ଆଉ। ଆକ୍ଚୁଆଲି ସିଏ ମତ ହଁ ବା। ମୋ ବି ଗୋଡ ଟା ଏବେ ଶୁଖିଚି ନା ମୁଁ ଆଉ ଗଲିନି ସେଇଥିପାଇଁ କି।
ନାଇଁ ନାଇଁ ଭଲ ସେଥିପାଇଁ ତ ଗଲଣନି ଭଲ ହେଇଚି ଗରମ ରେ ତାକୁ ସମ୍ଭାଳି ପାରିନ ଥାନ୍ତ। ସେଠି ଯୋଉ ଭଳିଆ ଭିଡ ଆଉ
ସିଏ ତ ପଳେଇ ଆସିଲେ ଖାଇନାହାନ୍ତି ପଳେଇ ଆସିଲେ ଆଉ।
ଆଉ କଣଟା ଥିଲା ଯେ ଖାଇଥାନ୍ତେ। ଆ ଇଏ ପା ପଛରେ ନେଇକି ଗଲେ ନା କଣ।
ହଁ ଆଣିଲେ ଯେ ସେ ରାଗି ରାଗିକା ହେରା ବି ତାଙ୍କୁ ଭଲ ଲାଗୁନଥିଲା ଏଇ ଏତେ ଟେଷ୍ଟ ଫେଷ୍ଟ ହେଇନଥିଲା ଖାଇବାକୁ ଆଉ ହଁ ରାଗି ରାଗି ଖାଉଚନ୍ତି ମତେ କହିଲେ ରୋଷେଇ ତତେ କହିଥିଲି ଅଁ କରିଥିଲେ ଆମେ ଆଉ ତ ଇଏ ଜାଣିଥିବୁ ମୋ ଝିଅ ଯେମିତି ସିଏ ଯେମିତି ରାଗି ବୋ ବୋପା ଓ ଡେଇଁ ପଇଲା ରାଗିକି।
କହିଲେ କହିଲେ ଆମେ ତ ଆସୁନଥିଲୁ ମତେ କାଇଁ ତମେ ଏଠିକି ନେଇକି ଆସିଲ?
ହୁଁ ହଁ ତ ଆଉ।
ଓ ଆଇସ୍କ୍ରିମ୍ ପାଇଁ ଯୋଉ ଲାଇନି କୁହନି।
ହଁ ପା ଉଁ।
ଆଉ ଗୁପଚୁପ କତିରେ ତ ଆମେ ପହଞ୍ଚି ପାଇଲୁନି।
ଓ ହଁଅ। ଏମତି ଭାରି ଭିଡ ହେଲା ଆ ସେ ସେଇ ସେଥିପାଇଁ ପଳେଇ ଆସିଲେ ପା ଉଁ ପୁରା ଆଉ କହିଲେ ବୋପା ମାଆ ଗ
ଗରମରେ କିଏ ରହିବ। ସେ ପା ମତେ କହିଲେ କହିଲେ ଏଠିକି ଆସିଲୁ ମୁଁ କହିଲି ଆଜ୍ଞା। ନା ମୁଁ ଭାବିପାରୁନି ଲୋକମାନେ ଏତେ ଗରମରେ ଖାଉଚନ୍ତି କେମତି ଆଉ ସିଏ ବାହାହୋଉଚି କେମତି।
ସେଇୟା ପା।
ମୁଁ କହିଲି ଆଉ କଣ କରିବା ବାହା ହବା ବାହା ତ ହେଇଚି ଆଉ କଣ କରିବ।
ହଁ ହଁ।
ଏତେ ଦିନ ପରେ ଖୋଜି ଖୋଜିିକି ବାହାହେଇଚି।
ଆ ସିଏ କେତେ ରିଲିସ୍ କରୁଚି ବୋପା ମାଆ ଦେଖିବୁ। ଓ ହୋ ହୋ ଏମତି ଆଉ।
ଉ ମ ସିଏ ବି ସିଏ ବି ତାଙ୍କ ସାଙ୍ଗେ ମିଶିକି କରୁଚନ୍ତି।
ହଁଁଅଁ ଦିଜଣ ଯାକ କରୁ ଚନ୍ତି ହଁ ଏମତି ଆଉ।
ଆଉ କଣ ରୋଷେଇ ହେଇଥିଲା ଆଜି।
ଆଜି ମୁଁ ଦିନରେ କରିଥିଲି ଭାତ ଆଉ ଡାଲି, ଭେଣ୍ଡି ଆଳୁ ତରକାରୀ, ଶାଗ ଭଜା। ଆଉ ଏବେ ରୁ ଟି ରୁଟି ଆଉ ପୋଟଳ ଆଳୁ ଭଜା ହେଇଚି ଆଉ ଗୁଡୁଲି ଏଇନା ପାସ୍ତା କରୁଚି। ତାର କାଲି ନେଇକି ଯିବ ବୋଲି।
ହୁଁ ନାଇମ। ଆମେ ତ ଏଇ କେତେ ସାଢେ ତିନ ତିନଟା ସାଢେ ତିନଟା ଖଣ୍ଡେ ହବ ଆସିଲୁ ଘରୁ। ହେରା ବିରି ଚାଉଳ ହରିକା ବାଟିଥିଲୁ ତାକୁ ନେଇକି ଆସିଥିଲୁ।
ହୁଁ।
ଖାଇବୁ ବୋଲି। ମାଇଁ କହିଲେ ଏଇଠି ଖାଇଦେ ସକାଳେ ତମେ ପିଠା ପିଠା କରିକି ଖାଇବ।
ହୁଁ ହୁଁ।
ସେଆଡୁ ଆସିଲୁ ଏଇଆଡୁ ଘର ଫର ଝଡାଝଡି ଓଳାଓଳି କଲାବେଳକୁ ଆଉ ଇଚ୍ଛା ହେଲାନି କିଛି କରିବା
ହୁଁ ହୁଁ ହୁଁ।
ଘର ଦ୍ୱାର ପୁରା ଆସନା ହେଇଚି କେହି ରହୁନାହାନ୍ ନ୍ତି ଆଉ ସବୁ ସହରରେ।
ଓହୋ ଆଉ କେହି ରହୁନାହାନ୍ତି ନା।
ନାଇଁ ଘର ଖାଲି ପଡିଚି ଯେତେବେଳେ ଇଚ୍ଛା ହୋଉଚୁ ଆଉଚୁ ଆଉ ଗାଁରେ
ହୁଁ ହୁଁ।
ଆ ଗାଁ ପରିବେଶ ଅପା ବଢିଆ ଲାଗୁଚି। ଏଇ ବର୍ଷା ଦିନେ ଖାଲି ଯୁଆଡେ ଅନେଇବ ଖାଲି ନେଳିଆ ନେଳିଆ।
ହୁଁ ମାନେ ସବୁ ପତ୍ର ସବୁ ଇଏ ହେଇ ତ ଗାଁ ପରିବେଶ ଭଲ ଲାଗୁଚି କିନ୍ତୁ ପୋକ ଫୋକ ହୋଉନଥିବେ ଗାଁରେ
ହୁଁ ପୋକ ମାନେ କୁହନି ସେଇ ପୋକ ଗୁରାକୁ ଡର ଲାଗୁଚି ବା।
ହୁଁଁ ହୁଁ।
ପୋକ ବିିଛା ସବୁ
ହୁଁ ହୁଁ। ହୁଁ।
ଆଉ ଘରେ ତ କେହି ନ ରହିଲେ ଅସନା ହେଇଯିବ ଭିତରେ। ଆଉ ରୋଷେଇ କରିବାକୁ ଆଉ ଇଚ୍ଛା ହେଲାନି। ଆଣିଥିଲୁ ସବୁ କରିବୁ ବାଟୁରୁ ପନିପରିବା ବି କିଣିକି ଆଇଁଲୁ ଆଉ କିଏ କରୁଚି। ଏ ମାଇଁ କହିଲେ ଖାଇଦିଅ ଆଉ ଖାଇ ଦେଇକି ଆସିଲୁ।
ହୁଁ ହୁଁ।
ଆଉ ନନ ହଁ କାଲି ଦିନଟା ରହିବୁ ପରଦିନ ପଳେଇବୁ ଆଉ।
ଓହୋ।
ପରଦିନ ସକାଳୁ ପଳେଇବୁ।
ହୁଁ।
ଆଜି ନ ଆସିଲେ ଘର ଦୁଆରରା ଅସନା ହେଇଯାଉଚି। ମା ହଁ ପା।
ନହଲେ ନ
ହେଲେ ଆସିବି। ରଜ ବଳେ ଆମେ ଯାଇଥାନ୍ତୁ ଯେ ତମର ତ ଦେହ ଖରାପ। ତମ ଗାଁଆଡେ ଏ ଯାଇଥାନ୍ତୁ।
ହୁଁ।
କଥା ହେଇନଥିଲେ ଆମେ ଲେଖାରେ ଗୋଟେଦିନ ଯାଉନା।
ହୁଁ ହୁଁ ହୁଁ ଯାଇଥାନ୍ତେ ଯେ ମୋ ଦେହ ଖରାପ ହେଲା ଆଉ।
ଦେହ ଖରାପ୍। ଆଉ ରଜରେ କୁଆଡେ ଯାଇପାରି ନଥିବ ନା?
ନା ନା କୁଆଡେ ଯାଇନି ଆଜି ଯାକେ ବି ଗାଁକୁ ଆଉ ଯାଇନି। କାରଣ ହୁଁ ଗୋଡ ଟା ଏବେ ଶୁଖିଚି ନା ଜଷ୍ଟ।
ନାଇଁ ନାଇଁ ବେଶୀ ଚଲାବୁଲା କରନି।
ନାଇଁ ବା ବେଶୀ ଏଇ ଯାହା ଘର ଭିତରେ ଯେତିକି ଖାଲି ମୁଭ୍ କରୁଚୁ ହେତିକି ଆଉ। ହୁଁ ବେଶୀ ଆଉ ଚଲାବୁଲା କରନି। ହୁଁ।
ଚାଲିଲା ମାନେ ତ ସେ ଫାଟେଇବ ଆଉ।
ହଁ ବା।
ହଁ ପା ଦାଦା ପଳେଇଲେ ସେଦିନ ନା ରହିିଲେନି?
ନାଇଁ ନାଇଁ ସେ ପାଞ୍ଚଟା ବଳୁକୁ ଗଲେଭାରି।
ସେ ସକାଳୁ ଆସିଥିଲେ?
ପାଞ୍ଚଟା ବେଳୁକୁ ଆଁ ସେ ଏଇ ଏଗାର
ଏଗାର ଟା ବେଳକୁ ଆସିଥିଲେ, ଅହ।
ଏଗାରଟା ବେଳେ ଆସିଥିଲେ ପାଞ୍ଚଟା ବେଳୁକୁ ସେ କହିଲେ ମୁଁ ଆସି ସିନି ମୂଳୁରୁ କଟକକୁ ଆଉ ତୁ ନଥିଲୁ ବୋଲି। ଆଉ ତୁ ଆସିଲାଠୁ ମୁଁ ଆସିଲି।
ହଁ ଆଉ ଗୋଟେ କୋଉଠି କହିଲ ହଁ। ଯୋଉ ଉଁ କେନ୍ଦ୍ରକୁ ଯାଇଥିରୁ ସତସଙ୍ଗ ହଉଥେଲା ସେଠି ସିଏ ତମକୁ ଭାରି ଖୋଜିଲେ, ଭାରି ମନ ଖରାପ କଲେ, କହିଲେ ଆବେ ସିଏ ହଁ ମ ଏକୋଇଶିଆ ଯୋଉ
ହଁ, ହଁ, ହଁ।
ହଁ। ସେ ଭାରି ଖୋଜିଲେ ତମକୁ, ମନ ଖରାପ କଲେ, କହିବା
ହୁଁ। ସେଇ ବା ମୁଁ ତ ଏବେ ଏବେ ଗୋଡଟା ଭଲ ହଉଛି ବୋଲି ମୁଁ ଆଉ କୁଆଡେ ଯାଉନି ଟିକେ।
ନାଇଁ ଏବେ ଭଲ ହେଇଗଲା ବୋଲି କଣ ଆଉ ତଲା ବୁଲା କରିବ କରନି ସେ ଆହୁରି ଟିକେ ରେଷ୍ଟ ନଉମ।
ନାଁ ଏବେ ବି ପ୍ଲେନ୍ ହେଇଯାଇଛି ଗୋଡ ଟା ଏପଟ ଗୋଡ ଭଳିଆ ସେପଟ ଘଳ ହେଇଯାଇଛି।
ହୁଁ, ସେମି ତ କେତେ ଥର ବି ହେଲାଣି କେତେ ଥର ଫାଟୁଛି।
ଫାଟି ଯାଉଛେ, ନାଇ ମୁଁ ଆଉ ପ୍ରେସର ବାଲା ହଁ ଗାଁକୁୁ ଯାଉଥିଲି ଯୋଉ ଘର ସିପ୍ଟି ହେଲାନି କି? ସେଥିପାଇଁ କି ମାନେ ଫାଟିଗଲା ଆଉ, ମୁଁ ଆଉ ପ୍ରେସର ବାଲା ଏତେ କାମ ଆଉ କରିବିନି, ଯାହା ଏ ଏତେ ଅଳ୍ପ ଅଳ୍ପ ଏତିକି କରିବି ଆଉ।
ସେଇ ଯୋଉ ମାଣ ବଷା ବେଳେ ଗଲ
ହୁଁ, ହୁଁ, ହୁଁ।
ସେଅଟା ଭଲ ଭ
ଏବେ ଗୁଡୁଲି ଆସିଲାଠୁ ଯାଇକି ଶୁଖିଗଲା ଗୋଡଟା ଆଉ।
ହଁ ଯ ଯାହା ହଉ ଅଛିି ବି ନା ଆଉ ନହେଲେ ତମେ କେତେ ହଇରାଣ ହେଇଥାନ୍ତ।
ହୁଁ, ହୁଁ।
ହଁ
ସେୟା ବା।
ଆଉ ନନା ଗାଁ ରେ?
ହଁ, ହଁ ସେ ଗାଁ ରେ।
ଆ ସେମ୍ ଯିବା ଆସିବା କରୁଛନ୍ତି ନା?
ହଁ, ହଁ।
ଖାଇବା ପିଇବାକୁ
ଖାଇବା ପିଇଆ କରିକି ଯାଉଛନ୍ତି ପୁଣି ଆସିଲେ ରାତିରେ ଦେଖୁଛନ୍ତି କଣ ଖାଇବା ପିଇବା ଯୋଉ କଣ ଖାଇବେ ପିଇବେ ସବୁ କରିକି ଖାଉଛନ୍ତି ଆଉ। ଅବଶ୍ୟ ରାତିରେ ଆଉ ତ ରୋଷେଇ ନାହିଁ, ଦିନରେ ଯାହା କରିଦଉଛନ୍ତି। ଆଉ ରାତିରେ ଏତେ କରୁନାହାନ୍ତି।
ସିଆଡୁ ଆସିକି ବି କରିବାକୁ
ହୁଁ, ହୁଁ ଖାଲି ରୁ ରୁଟି ଦିଟା ଯାହା ହଉଛି କରିଦଉଛନ୍ତି, ନହେଲେ ପିଠା ବାଟି ଦେଇକି କରୁଛନ୍ତି।
ପିଠା ବାଟିକି ଥୋଇଦବ ଭଲ ସିଏ କରିବ। ସେ ଅଟା ଚକଡ କର ଏରା ଭାରି
ହୁଁ ହୁଁ ହୁଁ।
ହଉ ହଉ ଆପା ଆଉ କଁ ହଉ ରଖୁଛି ହଁ ହଁ ଯା। ହ